ହ୍ୟାଲୋ ବନ୍ଧୁ।
ହ୍ୟାଲୋ।
ହ୍ୟାଲୋ ବନ୍ଧୁ କଲଟି ଡିସ୍କନେକ୍ଟ ହେଇଯାଇଥିଲା।
ହଁ ବନ୍ଧୁ। କାହିଁକି?
ଏଇ ନେଟୱାର୍କ ର ଟିକେ ପ୍ରୋବ୍ଲେମ ହବାରୁ କଲ୍ ଟି କଟି ଯାଇଥିଲା ମୋର।
ଆପଣ କୋଉଠି ଅଛନ୍ତି କି?
ଆମେ ବର୍ତ୍ତମାନ ଘରେ ଅଛୁ ବନ୍ଧୁ।
ଆପଣ ଜାଣିଚନ୍ତି ତା ଆପଣ ଙ୍କ ଫୋନ କ ବି
ନା ବନ୍ଧୁ ଆମେ ଗୋଟେ ଇୟାରଟେଲ ସିମ୍ ର ଗୋଟେ ଜଣକର ଇଏ କରତୂରୁ ଆଣିକି ଆମେ କଥା ହଉଚୁ। ଆମ ସିମ ରେ ତ ବହୁତ ଖତ ନାଗିହଉଚି ନା। ହଁ ବନ୍ଧୁ।
ହୁଁ କୁହନ୍ତୁ।
ଆଉ ବନ୍ଧୁ ଆପଣ ଯୋଉ କଂ କହୁଥିଲେ ମାଛ ଚାଷ କରିବା କଥା କଣ ହେଲା ଆପଣ
ଉଁ ନାଇଁ ବନ୍ଧୁ ସେଟା ଶୀତ ଦିନ ବେଳୁଇଁ ହବ ଆଉ। ଏବେ ଟିକେ ଋଣ ପାଇଁ ଅସୁବିଧା ହଉଚି।
ଆଛା ଆଛା ଆପଣ ତାହେଲେ ଏବେ ଆଉ କରିବେନି। ହଁ ହୁଁ।
ନାଇଁ ନାଇଁ।
ଆଉ ଏବେ ଆଉ କଣ ଏବେ ପ୍ଲନ୍ କରିଚନ୍ତି କଣ ଏନେ ବେ ଫସଲ ଫସଲ ହବଣ ହବ।
ଫସଲ ଫସଲ ଏବେ ଆଉ କିଛି କହେ ଭାବୁଛି ଟିକେ ଚାଷ ଯୋଉ ଚାଲିଛି ଜହ୍ନି କି ଭେଣ୍ଡି
ଆଜ୍ଞା।
ଜହ୍ନି ଭେଣ୍ଡି ଏବଂ ଯୋଉ ଯୋଉ ଲାଗିଚି କଂ କହିଲେ ଉଁ ହୁଁ ଏ ଜହ୍ନି ଭେଣ୍ଡି ଲାଗି ଚି ଆଉ ଉଟ୍ ଉଁ ବାଇଗଣ ଲାଗିଚି ଯେ ପ ଛ ଜଉ ମଣ ଲାଗିଚି ହଁ ପୋଟଳ ବି କରିଚି ଆକୋଣ ବେଶୀ କରିନି ଅଳ୍ପ କରିଚି କି ନ୍ତୁ ଜହ୍ନି ଭେଣ୍ଡି ଆଉ ଏଇ ଯୋଉ ଆମର କହିଲେ ବାଇଗଣ୍ଟା ଏ ଟିକେ ଅଧିକ ଅଛି। ଏବେ ଟିକେ ନ ହରିକି ଆଉ ଟିକେ ବିଳମ୍ବରେ ଭାଆରିବ।
ତାଲେ ଆଚ୍ଛା ଆପଣ ଆପଣ ବାରିରେ ଏତେ ପ୍ରକାର ପରିବା ସବୁ ଲଗେଇଛନ୍ତି ଜହ୍ନି ପୋଟଳ ପରିବା।
ତୁ ବାରିରେ ବାରିରେ ନ ବାରିରେ ଅଲଗା ଜିନିଷ ସବୁ ଲାଗିଛି କିନ୍ତୁ ଏଇଟା ମୁ ଲଗ ଫସଲ ଲଗା ଅଛି ଆଉ
ଆଚ୍ଛା ଆଚ୍ଛା ଆପଣ ଏଟା ବିଲରେ
ଆଜ୍ଞା ଆଜ୍ଞା ଆଜ୍ଞା ବାରିରେ ଲାଗିଛି ତ ସେମିତି ଜହ୍ନି ଭେଣ୍ଡି ତ ଏମିତି ଏଟା ଅତି ବର୍ଷ ଲାଗେ ଏଇଟା ଏମିତି ବର୍ଷ ହଁ ଖାଇବା ପାଇଁ ଏମିତି ଲାଗି ସେଟା ବେପାର ପାଇଁ ଆଜ୍ଞା।
ବେପାର ପାଇଁ ତାହେଲେ ଏତେ କଥା ଲଗେଇଛନ୍ତି ଆମ ଆପଣ ଆମକୁ ତାକୁନାହାନ୍ତି କେବେ ଆମେ ଯାଇ ଆମ ଦିଟା ଆପଣଙ୍କ କତିରୁ ପରିବା ଆଣନ୍ତୁ।
ନିଶ୍ଚିନ୍ତ ନିଶ୍ଚିନ୍ତ ଟିକେ ବ ହେଇଯାଆନ୍ତୁ ଆ ଆପଣ ନିଶ୍ଚିନ୍ତ କଲ୍ କରିବେ ଆପଣ ଆସିବେ। ନିଶ୍ଚିନ୍ତ ବିଲ ଆଡ଼େ ଆସିବେ ମୁଁ ଆପଣଙ୍କୁ କଲ୍ କରିବି।
ଆଉ ବନ୍ଧୁ ଆଜି କଣ ଖାଇଥିଲେ?
ହୁଁ ବନ୍ଧୁ ଆଜି ଟିକେ ଆଜି ଟିକେ ରବିବାର ଯେହେତୁ ଥିଲା ଯେହେତୁ ଆମେ ନିରାମିଷ ଲୋକ ଯେହେତୁ ଟିକେ ଚ ଆଣ ଟିକେ ଛତୁ ଆଣିଥିଲୁ। ଏବଂ ବିରି ଡାଲି ଆଉ ଟିକେ କଣ କହିଲେ?
ଆଜ୍ଞା।
ଭଜା ହେଇଥିଲା ଆଉ ଟିକେ ପୋଟଳ ଭଜା ଆଉ ଟିକେ ଆ ମୋର ଟିକେ ପସନ୍ଦ ଟିକେ ଦମ ହଁ ଆଉ ଟିକେ ମୋର ପସନ୍ଦ ସବୁ ଏଇ ଯୋଉ ଆଳୁ ହଉ ବିଲାତି ହଉ ଏରା ସବୁ ଦଳା ଟିକେ ମତେ ଭଲ ଲାଗେ।
ଆଜ୍ଞା।
ମୁଁ ସେଇଠୁ ଟିକେ ଦଳିକି ଟିକେ ଖାଇଥିଲି ଆଳୁ ଆଉ ଆଳୁ ଆଉ ବାଇଗଣ ଦଳା।
ଅଚ୍ଛା ବନ୍ଧୁ।
ଏଇଆ ଆଉ ଆପଣ କଣ ଆଜି ଖାଇଛନ୍ତି?
ବନ୍ଧୁ ଆମେ ତ ଭାତ କୁ ମାଛ ତରକାରି ଏବେ ଖାଇଛୁ ବନ୍ଧୁ ଆପଣ ତ କାଲି ରାତିରେ ଭୋଜି କରୁଥିଲେ ଆପଣଙ୍କର କେତେବେଳେ କଣ ସଇଲା ଆପଣ କେ
ଆଜ୍ଞା ଆଜ୍ଞା। ଆପଣ ଆଜ୍ଞା ସେଦିନ ଚାହିଁ କାଲି ତ ପ୍ରକାଶ ବାବୁ ଆମ ବନ୍ଧୁ ଜଣେ ବହୁତୁ ସ୍ଵାଦ କରିଥିଲେ
ଆଜ୍ଞା।
ମାନେ ଯେହେତୁ ଯେମିତି ଆମର କଣ କହିଲ?
ଆଜ୍ଞା।
ଟିକେଉ ଲୁଣିଆ ହେଇଥିଲା କିନ୍ତୁ ଅତି ମଧୁର ଲାଗୁଥିଲା।
ଆଜ୍ଞା।
ଆଉ ଦେ ଦେଵ୍ ଜଣ ଆଉ ଜଣେ ସେ ବୋଲି ଜଉ ସାଙ୍ଗଟା ଆଡ଼େ ଅ ଛି ସିଏ କଣ କହିଲେ ଏ ମାନେ ଯୋଉ ଆମର ଯ ମସଲା ଟାକୁ ଏତେ ଜୋର ରାଗ କରିଥିଲେ ଯେ ତମେ କହିପାରିବେନି ମାନେ ପାଟିରେ ପୁରା ଜଳୁଥିଲା। କାଲି ସବୁ ଭଲ ଥିଲା କିନ୍ତୁ ବନ୍ଧୁ ଗୋଟିଏ କାରଣ ଥିଲା ଓ ଉଛି ଲୁଣିିଆ ଲୁଣିଆ ଦୋଷରୁ ନହେଲେ ସେଦିନ ଚାହିଁ ପ୍ରକାଶଟି ପ୍ରକାଶ ବନ୍ଧୁ ଯିଏ କାଲି ପ୍ର ଭଲ ଅତି ଭଲ ଭାବରେ ରୋଷେଇ କରିଥିଲେ ସେଦିନ ଚାହିଁ ମୁଁ ସେ ଯୋଉ ପ୍ରକାର କହୁଥିଲେ ସେଦିନ ଫୋନ୍ ରେ ସେଇଭଳି କରିଛନ୍ତି ସିଏ ମାନେ ବିଶ୍ଵାସ କରିବେନି ଆପଣ ମ ତା ମାନେ ତାଙ୍କୁ ଆମେ ସେଦିନ ଅକ୍ଚୁଆଲୀ ଭୁଲ କରିଥିଲେ ଯଉ ଭୋଜି କରିକି ସେ ପ୍ରକାଶ ଯେ ବନ୍ଧୁ କାଲି ବହୁତ ଭଲ ଭାବରେ କରିଥିଲେ ଆପଣ ବିଶ୍ଵାସ କରିପାରିବେନି।
ଭଲ କରିଥିଲେ କାଲି ବନ୍ଧୁ?
ମାନେ ଆପଣ ଥିଲେ ବି ଆପଣ କହୁଥିଲେ ଆପଣଙ୍କ ଦେହ ଖରାପ ବୋଲି ମୁଁ ନିଶ୍ଚିନ୍ତ କାଲି ଡାକି ରଖିଥାଆନ୍ତି ଆପଣ?
ଆପଣ ସେ ଯୋଉ ବନ୍ଧୁ ରହିଛନ୍ତି ପ୍ରକାଶ ଜଣେ ବନ୍ଧୁ କରିଛନ୍ତି କାଲି ଛତୁ ଭଲ କରିଥିଲେ?
ନିଶ୍ଚିନ୍ତ ଭଲ କରିଥିଲେ କାଲି ହଁ କୁହନ୍ତୁ?
ମୁଁ କହିଲି ବନ୍ଧୁ ଆପଣଙ୍କ କଣ ସ୍ଵାଦ ଟିକିଏ ଲୁଣିଆ କରିଦେଇଥିଲେ?
ଆଜ୍ଞା ଆଜ୍ଞା।
କିନ୍ତୁ ଟେଷ୍ଟ ଭଲ କରିଥିଲେ। ସେ ବନ୍ଧୁ ଭଲ କରନ୍ତି ସେ ଛୁଆ ଡୋଳି ଛୁଆ ଡୋଳି କରନ୍ତି।
ଆଜ୍ଞା ଆଜ୍ଞା ଦୁଇଥର ଦୁଇ ଥର କରିଦେଇଥିଲେ ସେ ନିଶ୍ଚିନ୍ତ ବୋଧ ହୁଏ କାଲି ବୋଧେ କରିବି ମତେ ଲାଗୁଛି କାହିଁ ନା କହୁଥିଲେ ସିଏ ମୁଁ କରିବି ବୋଲି କାହିଁକି ନା ଯେହେତୁ ଲୁଣିଆ ହେଇଛି ମୋ ଦୋଷ। ମୁଁ ନିଶ୍ଚିତ ମୁଁ ଆଣି କରିବି କାଲି ସେ କହୁଥିଲେ ଯଦି ବି ଆପ ଆପ ଭାମ ଉ ରହିଲେ ଟିକେ ଭଲ ହୁଅନ୍ତା।
ଆମେ
ଆଜ୍ଞା।
ନିଶ୍ଚୟ ଯଦି ଆମ ତମକୁ ଆମକୁ ଯଦି ସମୟ ଥିବ ଆମେ ନିଶ୍ଚୟ ଆପଣଙ୍କୁ ଟାଇମ ଦବୁ। କିଛି ବ୍ୟସ୍ତ ହଅନ୍ତୁନି ଆମ ଟିକେ ଦେହ ଟିକେ ଖରାପ ହେଇଥିଲା। ଯଦି ଆମର ଟିକେ ଦେହ ଟିକେ ଖାଲି ଭଲ ଥିବ ଆପଣ ସହିତ ଆମେ ନିଶ୍ଚୟ ଟାଇମ ଦବୁ। ଆପଣଙ୍କୁ ଆମକୁ ଟିକେ ଫୋନ କରିଦେବେ ଆମେ ନିଶ୍ଚୟ ଆପଣଙ୍କ ସାଙ୍ଗେ ସମୟ ଦବୁ।
ଆଉ କଣ କୁହନ୍ତୁ? ସ୍କୁଲ ବିଷୟରେ କିଛି କଣ କୁହନ୍ତୁ କଣ ଅ ଇଏ କଣ କହିଲେ? ସ୍କୁଲର କିଛି କ ମେମୋରି ମ ଆମର ସ୍ମୃତି କିଛି କୁହନ୍ତୁ?
ସ୍କୁଲରେ ଯେତେବେଳେ ଆମେ ବନ୍ଧୁ ପଢୁଥିଲେ କି ଆମର ଗୋଟେ ହିନ୍ଦୀ ପିଲା ଥିଲେ ସାକ୍ରିଟ ପିଲା ଥିଲେ। ସେ ସବୁବେଳେ ଆମର ମ୍ୟାଚ ପଡେ ଆମେ ସାଂସ୍କିଟି ପିଲାଙ୍କୁ ଆମେ ସବୁବେଳେ ହରଉ।
ଅ ହଁ ହଁ ହଁ ହଁ ଟିକେ ପିଲା ତାଙ୍କର କମ୍ ଥାଆନ୍ତି ଆଉ।
ଆଜ୍ଞା ଆମର ତ ହିନ୍ଦୀ ପିଲା ଟିକେ କମ ଥାଆନ୍ତି କିନ୍ତୁ ତାଙ୍କର ଟିକେ ପିଲା ବି ଥାଆନ୍ତି ତଥାପି ସେ ଆମକୁ ହୁଁ ଖେଳିବେ ଆମ ସାଙ୍ଗେ ବେଶୀ ଖେଳିବେ ମଝିରେ ଆମେ କିନ୍ତୁ ତାଙ୍କଠାରୁ ବହୁତ ଜିତୁ।
ଅ ଆଛା ଆଛା ଆଛା।
ଆଜ୍ଞା ଆଉ ମୁଁ ତ ଏବେ ଘରେ ଅ ଅଛି ବନ୍ଧୁ ବର୍ଷା ତ ହଉଛି କୁଆଡେ ଯାଇନି। ଖେଳେରେ ବନ୍ଧୁ ମୁଁ ତ ଖେଳେ ସେମତି ଜଗେ ମୁଁ ତ କିଛି ପାଏନି ବହୁତ ପିଲା ହେଇଯାନ୍ତି ନା ମତେ କିଛି ଦିଅନ୍ତିନି ଆଜ୍ଞା। ସେ ସବୁ ଷ୍ଟାରମାନେ ଅଛନ୍ତି। ସବୁ ବହୁ ବଡ ବଡ ସବୁ ଖେଳାଳି ଅଛନ୍ତି ଚିନ୍ମୟ ଆଉ ମଣି ଏ ସବୁ ଅଛନ୍ତି ବଡ ବଡ ସବୁ ଖେଳାଳି, ସିଏ ସବୁ ଆଗେ ଖେଳିବେ। ଆମେ ଆଉ ଆମେ ତ ଜିତୁନା ମ୍ୟାଚେ ଆମକୁ ମିଳିଲେ ଆମେ ଯାଇକି ପଛରେ ଯିବୁ।
ଆଜ୍ଞା ଆଜ୍ଞା ଆଜ୍ଞା।
ଆପଣ ସାଂସ୍କିଟିରେ ଆପଣ ଖେଳନ୍ତି?
ନାଇଁ ମୋର ତ ସାଂସ୍କିଟ୍ ନଥିଲା ଆ ମୋର ଥିଲା ହିନ୍ଦୀ କିନ୍ତୁ ମୋର ଅଲଗା ସ୍କୁଲରେ ଯେହେତୁ ମୁଁ ଥିଲି। ଆମର ସେମିତି ଆମର ଭଲି ମ୍ୟାଚ ହୁଏ। ଆପଣ ଶୁଣିଥିବେ ଭଲି ବୋଲି ମ୍ୟାଚ ଭଲି ମ୍ୟାଚ ହୁଏ।
ହାଁ।
ଆମର ଥିଲା ଏଇ କଁ କହିଲେ ମୋର ଏଇଟା କଁ କହିଲେ ଛଅ। ମଉଜା ଯୋଉଟା ବିଦ୍ୟାପୀଠ ଅ ଏଠି ବା ବାଙ୍ଗୁରୁ ଗୁଣ୍ଠା।
ଆପଣ ସେପଟେ ପଢୁଥିଲେ ଆପଣ ତାହେଲେ। ଏପଟେ ପଢୁଥିଲେ ଆମର ଏପଟେ ଆମ ଆମର ଏଇ ହାଇସ୍ ବ ବାଜୁପୁରା ବଙ୍ଗଳା ହାଇସ୍କୁଲରେ ପଢିଲେନି।
ନାଇଁ ସେପଟେ କଁ କହିଲେ ଟିକେ ସେପଟେ ରହୁଥିଲେ ଫ୍ୟାମିଲି ତ। ମାନେ ପ ବ ବାପା ମାନେ ସେପଟେ ରହୁଥିଲେ ତ। ସେପଟେ ଚାକିରି ସମୟରେ ସେଇପଟେ ଆଜ୍ଞା ରହୁଥିଲି।
ଆଚ୍ଛା ଆଚ୍ଛା ତାହେଲେ ଏପଟେ ଆପଣ ପଢୁଥିଲେ।
ଆଜ୍ଞା ଆଜ୍ଞା।
ଆଉ ବନ୍ଧୁ କଁ କୁହନ୍ତୁ।
ପରିବାର ର ବି ସମସ୍ତେ ରହୁଥିଲେ ସେପଟେ ସେଥିଲାଗି ମୁଁ ସେଠି ପଢୁଥିଲି।
ଆଚ୍ଛା ଆଛା ଆପଣଙ୍କ ବୁନ୍ଧୁ ସେପଟେ ପରିବାର ସବୁ ଏପଟେ ରହିଗଲେ ଆପଣ ଏପଟେ ପଢୁଥିଲେ ଆଉ।
ବନ୍ଧୁ ତମେ କୁହନ୍ତୁନି ହେଇ ଏବେ ନ ନ ନରିଆ ସୁରିଆ ଲାଗି ଦୁଇ ଭାଇ ସିଏ ମାଛ। ପାଇଁ ଯାହା ହଉଛନ୍ତି ଏଠି ଆପଣ ଦେଖି ପାରିବେନି ତାଙ୍କ କୁ ସେ ଦି ଭାଇ ଯୋଉଭଳିଆ ହେଲେଣି।
ସେ ଦି ଭାତ ତ ଛୋ ଛୋଟବେଳୁ ତାଙ୍କର ସେମିତି ହୁଅନ୍ତି।
ଆଜ୍ଞା ଆଜ୍ଞା ଯୋଉଠି ପଡିଆ ଗୋଟେ କହିଲେ ଆମର ଥାଏ ଯୋଉଟା ଆମର ଆଗେ ପ୍ରଥମେ ଖେଳୁଥିଲେ। ସେ ଯୋଉ ପଳ ଖାଲଟା ଥିଲା ସେଠି ଟୋଟାଲି ସେ ବନ୍ଧେଇ ଦେଲେଣି।
ଆଚ୍ଛା ଆଚ୍ଛା ସେ ଭାଇଙ୍କ କଥା କୁହନ୍ତୁନି ସେ ଭାଇତ ଛୋଟ ବେଳୁ ବି ଟୋଟାଲେ। ନଈ ବି ବୋହି ଦିଅନ୍ତି।
ଆଜ୍ଞା ସେ ଦୁଇ ଭାଇ ଜଣଙ୍କ ଦୁଇ ଜଣଙ୍କ ଆପଣ ସେଠି ପୁରା କୁହନ୍ତୁନି। ଯା ହେଲେଣି ତାଙ୍କ ଆ ମ୍ ବାପ ସେ ତାପରେ ତାଙ୍କରି ସେ ସୁ ସୁରିଆ ବୋଲି ଜଣଙ୍କ ଦି ଜଣ ପୁଅ ସିଏ ପଳେଇ ଆଇଲେଣି ଟୋଟାଲି ଟୋଟାଲି ଛଅ ଜଣ ସେଠି ଠିଆ ହେଇଛନ୍ତି ହଁ।
ତାହେଲେ ତାଙ୍କ ଫାମିଲି।
ଆଜ୍ଞା ଆଜ୍ଞା ସି। ଆଜ୍ଞା ଖାଲି ତାଙ୍କର ଉଁ ପତ୍ନୀ ମାନେ ତାଙ୍କ ବାପାଙ୍କର। ସବୁ ଘରେ ଅଛନ୍ତି ଉଁ ସେ ତିନି ଜଣଙ୍କର ଯୋଉ ସ୍ତ୍ରୀ ମାନେ। ସେମାନେ ଖାଲି ଘରେ ଅଛନ୍ତି ନହେଲେ ସମସ୍ତେ ଆସି ଏଇଠି ପଦାରେ ଅଛନ୍ତି।
ତାହେଲେ ମାଛ ଆଜି ସିଏ ବହୁତ ନେଇକି ଯିବେ ଘରୁକୁ।
ନିଶ୍ଚିନ୍ତ ପ୍ରବଳ ନେଇକି ଯିବେ ଧରିଲାଣି ଅଧିକାଂଶ ମାଛ ଧରିକି ବାଣ୍ଟିଲେଣି ଏଠି।
ତାହେଲେ ସେ ବନ୍ଧୁ ସିଏ ବୋଧେ ମାଛ ବିକିବେ ମତେ ଲାଗୁଛି।
ବୋଧୁ ଏ ବିକି ସେ ଜଣେ ମାନେ ନେ ଆ ନ ନ ତାଙ୍କ ସାନ ଭାଇ ଯେ ନରିଆ ସି ସିଏ ସେଠି ଧରିକି ବୁଲୁଛନ୍ତି ଟୋଟାଲି।
ତାହେଲେ ବନ୍ଧୁ ମାଛ ବହୁତ ହଉଛି ଆପଣ ସେପଟେ।
ଥିଲି ଟୋଟାଲି। ବୁଝିଲେ।
ହାଲୋ ବନ୍ଧୁ ତାହେଲେ ଆପଣଙ୍କ ଆଡେ ମାଛ ପ୍ରବଳ।
ହାଲୋ।
ହାଲୋ। ହାଲୋ ବନ୍ଧୁ। ହାଲୋ ତାହଲେ ବନ୍ଧୁ ବନ୍ଧୁ।
ହଁ ଲୋ।
ହଁ ତାହେଲେ ଆପଣଙ୍କର ମାଛ ପ୍ରବଳ ତାହେଲେ?
ହଁ ବହୁତ ଆଜ୍ଞା ବନ୍ଧୁ କାଲି ଆମେ ବାରଟା ବେଳେ ଆସିଲା ବେଳେ ଏଠି କଣ କହିଲେ କିଛି ବି ନଥିଲା କିଛି ବି ନଥିଲା କଣ କହିଲେ?
ହଁ ଆଜ୍ଞା।
ଆମ ପୋଖରୀ ପାଖରେ ଯୋଉ
ବନ୍ଧୁ କିଏ ଗୋଟେ ଅଶୀଳା ବ୍ୟବହାର କରୁଛନ୍ତି ସେପଟେ?
ହଁ ସିଏ ଜଣେ ସେପଟେ ଲୋକ ଗଲେ ତ ସେପଟେ ମୁଁ ଭାବି ପାରିଲିନି ସିଏ ଏମିତି କହିବେ ବୋଲି।
ତାହେଲେ ବନ୍ଧୁ ତାଙ୍କ ଠାରୁ ଆପଣ ଟିକେ ଦୂରେଇ ରୁହନ୍ତୁ।
ମୁଁ ନିଶ୍ଚିନ୍ତ ଭାବରେ ମଟର ଯାନରେ ଆସିଲେ ସେ କହିଦେଇକି ପଳେଇଲେ। ସେଥିଲାଗି ମୁଁ ସେ ପାଖରେ ତାଙ୍କର ଠିଆ ହୋଇଥିଲି ତ? ଶୁଣନ୍ତୁ ବନ୍ଧୁ।
ହଁ କୁହନ୍ତୁ ହଁ ବନ୍ଧୁ କୁହନ୍ତୁ?
ମୁଁ କହିଲି କଣ କହିଲେ କାଲି ଆମର ମୁଁ ଆମର ପଡିଆ ଟିଏ ଗଡବେଳକୁର ସେ ଛୋଟ ପୋଲଟି ଅଛି ସେଠି ମୁଁ କାଲି ବାରଟା ବେଳେ ଠିଆହେଇ ଥିଲି। କୌଣସି ପ୍ରକାର ପାଣି ନଥିଲା। ମାନେ ଆଜି ସକା କୌଣସି ପ୍ରକାର ବି ପାଣି ନଥିଲା ସେଠି।
ଯଦି ପାଣି
ସକାଳୁ ଆ ଆଜି ସକାଳୁ ମାନେ ମୁଁ ଉଠିଲା ବେଳକୁ ସେପଟେ ମାନେ ଲୋକମାନେ ପୁରା ନିହାତି ଏଠି କୋଡିଏ ତିରିଶ ସେଠି ନିହାତି ପ୍ରାୟ ଦୁଇଶହ ମୁହନ୍ତି ଆପଣଙ୍କୁ କହୁଥିଲି।
ଏ ବନ୍ଧୁ ଇଏ ତ ବର୍ଷା ଖାଲି ରାତିରେ ପ୍ରବଳ ହେଇଛି ନା ସେଇଥିପାଇଁ।
ଆଜ୍ଞା ଆଜ୍ଞା ଆଜ୍ଞା ଆଜ୍ଞା।
ବନ୍ଧୁ ତାହେଲେ ଆମେ ରଖୁଛୁ ଆପଣ ରଖନ୍ତୁ ଆମେ ଟିକେ ଯାଉଛୁ କାମ ଅଛି। ହୁଁ।